ଆଜ୍ଞା, ଭାରି ଭଲ ଲାଗୁଛି ଆପ ଆପଣ ମତେ କଲ୍ କରିଛନ୍ତି ଏତେ ଦିନ ପରେ
ମତେ ବି ସେଇ ଭାରି ଖୁସି ଲାଗୁଛି, ଏବେ ଟିକେ ଫାଙ୍କା ପାଇଲି ତ ଟାଇମ୍ ପାଇଲି କରିଦେଲି ଆଉ। ସମୟ ଫାଙ୍କା ସମୟ ତ ଆଉ କଣ ଖିଆପିଆ ସଇଲାଣି ଆପଣଙ୍କର? ହ୍ୟାଲୋ।
ଖିଆପିଆ ସରିଲାଣି, କେବେଠୁ ସରିଲାଣି।
ଆଜି କଣ ଶୋଇଥିଲେ?
ଆଜ୍ଞା, ହଁ ଶୋଇଥିଲି ଏଇଠି ଭଲ ଲାଗୁନି ତ ଟିକେ, ଭଲ ଲାଗୁନି କଣ ପାଇଁ ଆଜି ଆଜିକାଲି ଏଇସବୁ, ହଁ।
ମତେ ବି ଆଜି ଟିକେ କାହିଁ ଭାରି ମାନେ ଅସୁସ୍ଥ ଫିଲ୍ ହଉଛି। ମାନେ ଅସ୍ତୁଥ ହେଲା ଅସୁସ୍ଥ ଲାଗୁଚେ, ମୋ ଦେହଟା ଟିକେ ଭଲ ଲାଗୁନି ଆଜି କାଇଁ।
ଉଁ?
ମୋ ଦେହଟା ଆଜି କାହିଁ ଭଲ ଲାଗୁନି, ସେଥିପାଇଁ ଟିକେ ଆପଣଙ୍କ ପାଖକୁ କଲ୍ କରିଦେଲି ଆଉ। ଟିକେ କଥା ବାର୍ତ୍ତାଳାପ ହେଇଗଲେ, ଟିକେ ଭଲ ଲାଗିବ ମନଟା ଆଉ।
ଏବେକା ଏବେକା ଗୀତ ତମକୁ ଭଲ ଲାଗୁଛି?
ମୁଁ ତ ଆପଣଙ୍କ ସାଙ୍ଗରେ କଥା ହେଲେ ଟିକେ ଭଲ ଲାଗୁଛି।
ଏବେକା ଗୀତ ତମକୁ ଭଲ ଲାଗୁଛି?
ଆଜ୍ଞା?
ଏବେକା ଗୀତ ତମକୁ ଭଲ ଲାଗୁଚି? ଏବେକା ଯୋଉ ସଙ୍ଗୀତ, ଗୀତ, ଯୋଉ ନୃତ୍ୟ, ନାଟ ତମକୁ ଭଲ ଲାଗୁଛି?
ହଁ, ଭଲ ଲାଗେ। ଆପଣଙ୍କୁ? ମୁଁ ଯେତେବେଳେ ଉମ୍ ସମୟ ଟିକେ ପାଏ ଏଇ ଗୀତ ଟିକେ ଶୁଣେ, ଭଜନ ଫଜନ ଶୁଣେ, ଟିକେ ସବୁ ସୁ ଶୁଣେ ଆଉ ଭଲ ଲାଗେ ଆଉ।
ଭଜନ ଫଜନ ଶୁଣୁଥିବେ, ଏ ଆଗକାଳରେ ଗୀତ୍ ତ ମତେ ଭାରି ଭଲ ଲାଗେ, ଏବେକା ଗୀତ ଟିକେ ଆଉ ଏତେ ହୃଦୟକୁ ସ୍ପର୍ଶ କରୁନି।
ଆଜ୍ଞା। ଆପଣ କଣ ଗୀତ ଜାଣିଛନ୍ତି ଟିକେ କହୁନାହାଁନ୍ତି?
ଏଇତ ଆଉ
ଆଜ୍ଞା? ହ୍ୟାଲୋ।
ମୁଁ ଏଇଆ କହୁଥିଲି ଯେ ଆଁ ଆଚ୍ଛା, ମୁଁ ଟିକେ ଗୀତ ଗୀତ ତ ବିଷୟରେ ତମକୁ କହିବି ତମେ ଟିକେ କୁହ, ତମକୁ କଣ ପସନ୍ଦ ସବୁ କଣ କଣ ପସନ୍ଦ ତ କହିଲ ଗୀତ ନା
ମତେ ଶୁଣନ୍ତୁ କହୁଛି ମତେ ଗୀତ ଭଲ ଲାଗେ ନାଚ ଭଲ ଲାଗେ।
ଆଉ ଖେଳା ଖେଳିବାକୁ ବି ଭଲ ଲାଗେ ଯେମିତି କି କବାଡି ଧଉଡା ବି ଭଲ ଲାଗେ ମ୍ୟୁଜିକ ଚେୟାର ଏଇ ସବୁ ଆମ ଓଡ଼ିଆ ଜିନିଷ ବହୁତ ଭଲ ଲାଗେ। ହୁଁ। ଆଉ ସବୁ ରୋଷେଇ ଫୁଷେଇ କରିବାକୁ ବି ଭଲ ଲାଗେ। ଏଇ ଯେମତି ବୁଣାବୁଣି କରିବାକୁ ବି ଭଲ ଲାଗେ।
ହୁଁ ଆରେ ବା ଆପଣ ଛୋଟ ବଡ ସବୁ କଣ ପ୍ରତିଯୋଗିତା ନିଅନ୍ତି ସ୍କୁଲରେ ବିଦ୍ୟାଳୟରେ?
ଛୋଟ ବେଳୁ ଟିକେ ଦଉଡ଼ା ନେ ଦୁରଡ଼ା ମ୍ୟୁଜିିକ୍ ଚୟାର
କବାଡି ଆପଣ ତ ପୁରା ମାନେ ଦେଖିବାକୁ ମଜବୁତ ନା। ଆପଣଙ୍କ ସାହସ ମାନେ ପୁଅ ପିଲା ଟାଇପ୍ ମାନେ ଭଳିିଆ। ଆପଣଙ୍କ ମାନେ ଆପଣଙ୍କ ବହୁତ ଏନର୍ଜି।
ନାଇଁ ଏବେ ମୁଁ ଦେହ ପା ଟିକେ ବାହାଘର ପରେ। ମୁଁ ଟିକେ ଦେ ଭାରି ଖରାଫ ରହୁଛି ସେ ସେଥିପାଇଁ ସବୁ କିଛି ଧୀରେ ଧୀରେ ଛାଡିଦେଲି ଛାଡିଦେଇଚି ଆଉ କିଛି ନାହିଁ। ଏବେ ଟିକେ ଛୁଆ ପ୍ରତି ଧ୍ୟାନ ଦଉଛି ଘର ପ୍ରତି ରୋଷେଇ ବାସ। ଯେମିତି ଗୋଟେ ଗୃହିଣୀ କାମ କରନ୍ତି ସେମିତି କୁତେ ଟିକେ ଧ୍ୟାନ ଦଉଛି ଆଉ। ହଁ।
ହଁ ଯାହା ଛୋଟବେେଳ ସବୁ ପ୍ରତିଯୋଗିତା ନିଅନ୍ତି ନାଇଁ କବାଡି ଖେଳ ଫେଳ ସବୁ ନିଅନ୍ତି।
ଏଇଟା ସବୁ ସ୍କୁ ସ୍କୁଲ ମାନଙ୍କରେ ତ ପ୍ରତିଯୋଗିତା ସବୁ ହୁଏ ସବୁ ନିଅତି ସବୁ
ନେଇପାରନ୍ତି ସମେତ କଣ ନେଇପାରନ୍ତି।
କିଛି କିଛି ପିଲା ନେଇପାରନ୍ତିନି କିଛି କିଛି ଭାଗ ଅଂଶଗ୍ରହଣ କରନ୍ତି ଆଉ। ଆଉ ଆପଣ କଣ କେବେ ଅଂଶଗ୍ରହଣ କରିନାହାନ୍ତି। ପ୍ରତିଯୋଗିତାରେ।
ମୁଁ ଉ ଉ ମୁଁ ଖାଲି ନୃତ୍ୟହିନୀ କରେ।
ନୃତ୍ୟ ନୃତ୍ୟ କରନ୍ତି ନୃତ୍ୟ କରିବାକୁ ଭଲ ପାଆନ୍ତି କଣ ଓଡିଶୀ ନା
ମୁଁ ସବୁ ପ୍ରକାର ଓଡିଶୀ ଓଡିଶୀ ଓଡିଶୀ ତମର ଫେବ
ମୋର ମୋର ବି ସେଇ ଓଡିଶୀ ଭାରି ପସନ୍ଦ ଓଡିଶୀର ଯୋଉ ମାନେ
ହୁଁ।
ସେ ଯୋଉ କଳା ଟା ମତେ ବହୁତ ସୁନ୍ଦର ଲାଗେ। ଏବେ ସବୁ ରଥଯାତ୍ରା ଆସିଲାଣି ସେଠି ଏଇନେ ଓଡିଶି ଫୋଡିଶି ନାଚ ଫାଚ ସବୁ ହବ ନାଇଁ କି।
ଆଜ୍ଞା।
ଆଜ୍ଞା ଆଉ କଣ ସବୁ।
ଆଚ୍ଛା ଆପଣ କ କୁହନ୍ତୁ କହିଚାଲନ୍ତୁ କହିବେ।
ଅବି ମୁଁ ଶୁଣିଲି ସେଠି ଗୋଟେ କଣ ବିରାଟ କାୟ ଭୋଜି ହଉଛି ବିରାଟ କାଇଁ ଆମର ତ କି କିଛି ଆମକୁ ନିମନ୍ତ୍ରଣ ଆସିଲାନି ଆମକୁ କିଛି ନିମନ୍ତ୍ରଣ କଲେନି ଆମେ କଁ ଆଉ ଉପରେ ପଡିକି ଯିବୁ।
ଆଚ୍ଛା ଆପଣଙ୍କୁ ଭୋଜି ଭଲ ଲାଗେ।
ଭୋଜି ମୋର ବହୁତ ପସନ୍ଦ୍। ଖାସ କରି ଭୋଜିରେ ଯଦି ଯୋଉ ସବୁ ପନିପରିବା ପଡେ
ଭୋଜି ଟା ଥାଏ ଆମର ପାଞ୍ଚ ପ୍ରକାର ଥାଏ। ଆମର ଗୋଟେ ଧର ଏମିତି ଗୋଟେ କିଛି ଭୋଜ୍‌ ବାହାଘର ଭୋଜି ହେଲା। ସେ ଗୋଟେ ଟେଷ୍ଟ ଲାଗିବ ସେ ଗୋଟେ ସ୍ୱାଦ ଲାଗିବ। ପିଣ୍ଡରେ ଗୋଟେ ସଧ ଲାଗିବ ଆଉ ଯେମିତି ଆମର ଗୋଟେ।
ମତେ ସବୁ ପ୍ରକାର ଭୋଜି ଭଲ ଲାଗେ।
ଜନ୍ମଦିନରେ ଗୋଟେ ଭୋଜି ଟେ ଭଲ ଲାଗେ ତମକୁ କୋଉ ଭୋଜି ଭଲ ଲାଗେ ସବୁ ଭୋଜି ଭଲ ଲାଗେ। ଆଜ୍ଞା ଛୋଟବେଳେ ମନ ଅଛି କି ଆମେ କୋଉ ପତ୍ରରେ ଖାଉ? ଭୋଜି ତା ପୂର୍ବରୁ ପଦ୍ମପତ୍ର।
ପଦ୍ମପତ୍ରରେ ଖାଉ ଆଜ୍ଞା ଆଜ୍ଞା ସବୁ ମନେ ଅଛି ବେଳେ ବେଳେ ବସିଲେ ବଶ୍ ସିକି ବି ଆମେ ବିଷୟରେ ବି ଆଲୋଚନା କରୁ ସାଙ୍ଗସାଥି। ଆମ ସାହି ପଡିଶାରେ ମା ଖୁଡି ସବୁ ମିଶିକି ଆଲୋଚନା କରୁ କୋଉଥିରେ ଆମେ ଖାଉଥିଲେ। ଆଗେ ପିତ୍ତଳ ବାସନରେ ଖାଉଥିଲେ ଏବେ ସବୁ ଷ୍ଟିଲରେ ଖାଉଛନ୍ତି।
ଆଜ୍ଞା।
ପିତଳ ବାସନରେ ଖାଇଲେ ଆଗେ ସବୁ ଜେଜେମା ମାନେ କୁହନ୍ତି ଦେହ ସବୁ ଭଲ ଏଇଟା କଣ ସତ କଥା?
ମୁ ଦେହ ଭଲ ରୁହେ। ପିତଳରେ ଅ ଅ ପିତଳରେ କୌଣସି ଜିନିଷ ରାନ୍ଧିକି ରଖନ୍ତିନି ବହୁ ବହୁତ ସମୟ ପାଇଁ। ସେଟା ଦେହ ପାଇଁ ଖରାପ ଖାଇଲେ ଭଲ।
ହୁଁ କାହିଁକି ପିତଳ ଜିନିଷରେ ଖାଇଲେ ଭଲ? ପିତଳ ଜିନି
ପିତ୍ତଳ ରେ ସେ ବିଷୟରେ ଅଧିକ ଜ୍ଞାନ ନାହିଁ ମୋର ଫିର୍ ବି କ ତଥାପି କହୁଛି ପିତଳ ରେ କିଛି ଗୋଟେ ରାସାୟନିକ ଥାଏ ଯୋଉଟା କି ଅଧିକ ଖାଇବା ତା ଦେହରେ ରହିଲେ। ତା ଦେହରେ ମିଶିଯାଏ ସେଟା ମୁ ଅମୃତରୁ ମିଷ ହେଇଯାଏ। ଯୋଉଟା ଆମ ଦେହ ପାଇଁ ଖରାପ।
ପତ୍ରରେ ଯେମତିକି କଦଳୀ ପତ୍ର ପଦ୍ମ ପତ୍
ହୁଁ ପତ୍ରରେ ଖାଇଲେ ଷ୍ଟିଲ୍ ଠାରୁ ବହୁତ ଗୁଣରେ ଭଲ ପତ୍ରରେ ଖାଇଲେ। ତାର ସ୍ୱା ପ କଦଳୀ ପତ୍ର ରେ ଖାଇଲେ ତାର ଖାଇବାରେ ସ୍ୱାଦ ବଢିଯାଏ।
ଯାହା ହଉ ଖୁସି ଲାଗିଲା ଏତେ ବହୁତ କିଛି ତମ ଠାରୁ ଜାଣିବାକୁ ଆପଣଙ୍କ ଠାରୁ ପାଇଲି ବହୁତ ଖୁସି ଲାଗୁଛି।
ହଁ ମୁଁ ତ ମୁଁ ତମକୁ ଟିକେ ଦେଖେଇଥାନ୍ତି ଆପଣ ତ ଦେଖେଇ ପାରିବେନି ନା ଆ ଆସନ୍ତୁ। ହଁ ମୁଁ ଡ୍ୟାସ ମୁଁ ବହୁତ ନୃତ୍ୟ ଭଲ କରେ।
ଆଜ୍ଞା କେବେ ସମୟ ବାହାର କରିକି ଯିବା ଆଉ ଆପଣଙ୍କ ନୃତ୍ୟ ଦେଖିବା ଆଉ ଟିକେ ସେ ଭୋଜି ରେ ବି ଅଂଶଗ୍ରହଣ କରିବା। ଗୀତ ଆଜ୍ଞା ମୋ କଣ୍ଠ ଟା ଏତେ
ଆଚ୍ଛା ହଉ ତାହେଲେ କିଛି ନାଇଁ ଆପଣ ସ ଚାହୁଁଛନ୍ତି ଚା ଶୁଣାନ୍ତୁ ନହେଲେ ନାଇଁ। ଟିକେ ଗେ ଗୀତର କିଛି ଉପର ଲାଇନ୍ ଶୁଣେଇ ଦିଅନ୍ତୁ ନହେଲେ ଫୁଲ ନ ଶୁଣାନ୍ତୁ ହେଡ଼ ଲାଇନ୍ ଯୋଉ କୁହନ୍ତି।
ଆଜ୍ଞା ସମୟ ବାହାର କରି ବୋଲିବି ଆଉ।
ଆଡା ଛେ ଏବେ ଆପଣ ବୋଲିବେନି।
ମୋ ଦେହ ଟା ଟିକେ କାହିଁକି ଅସୁସ୍ଥ ଲାଗୁଛି ତ ସେଥିପାଇଁ ଟିକେ ଗୀତ ଫୀତ ଗା ବୋଲିବା ପାଇଁ ଟିକେ ମୋର ମତେ ଇଚ୍ଛୁକ ହେଇପାରୁନି। ଆ ସେଥିପାଇଁ ଆପଣଙ୍କୁ ଟିକେ ଲଗେଇଲି ଆପଣ ସାଙ୍ଗେ ଟିକେ କଥା ହେଲେ ମନଟା ଟିକେ ଭଲ ଲାଗିବ ଆଉ।
ଆଚ୍ଛା। ମୁଁ କହୁଥିଲି ଯେ ଆପଣ କଣ କହୁନି କହୁଥିଲି ତମ ସେ ତମ ଶାଶୁ ଘର ଗାଁ ବପା ଗାଁ ଗାଁ ଭିତରେ ଡିଫ ଡିଫର୍ ତଫାତ କଣ କହି ଟିକେ ସର୍ଟରେ ବୁଝେଇବ ମତେ।
ଦେଖନ୍ତୁ ଗାଁ ମାନେ ଶୁଣନ୍ତୁ ଗାଁ ମାନେ କଣ ଗାଁ ମାନେ ଗୋଟିଏ ସବୁ ଗାଁ ସମାନେ। ଲୋକ ସବୁ ଭିନ୍ନ ଧରଣର ଅଛନ୍ତି।
ଆଛା।
ଆଉ ଆଁ- କଉ ଗାଁ କେତେ ଡେଭଲପମେଣ୍ଟ୍ କରି ଚି କଉ ଗାଁ ରେ ଏବେ ବି ତଳିଆଡିଆ ଗାଁ ରେ ଏ ପାଣିର ଅସୁବିଧା। ଲାଇନ୍ ର ଅସୁବିଧା ଅଛନ୍ତି। ସେଥିପାଇଁ ମୋ ଶାଶୁଘର ଗାଁରେ ସବୁ କିିଛି ଭଲ। କିନ୍ତୁ ଆମ ଗାଁ ପରିବେଶ ଭଳିଆ ନୁହେଁ ମେଳାପି ହସ ଖୁସି ଆମ ଗାଁ ଜନ୍ମ ମାଟି ବହୁତ୍ ବଢିଆ। ଆଉ ଯେହେତୁ ଆମେ ସେଠି ଜନ୍ମ ଗ୍ରହଣ କରିଚୁ ଏଠି ମୃ- ଯେହେତୁ ମୃତ୍ୟୁ ବି ଏଠି ହବ ଆଉ ଏଠି ବି କିଛି ଭଲ ରହୁଚି ସେଠି ବି ଭଲ ଇଏ ରହୁଚି ଆଉ।
ଆଚ୍ଛା- ଆଚ୍ଛା କହିହବ ସବୁଆଡେ ହଉ ମାନେ ମ-ମଧ୍ୟମ ଧରଣର ହଉଚି ଆଉ।
ଟି। ଯେହେତୁ ମାଟି ମା ମାନେ ଗାଁ ମାନେ କଣ ମାଟି ଏଇସବୁ ବାୟୁ ପବନ ଏଇସବୁ ଥରେ ଯେହେତୁ ତିଆରି ସବୁ ଗାଁ ସମାନ୍ ଲୋକ ଟିକେ ଭିନ୍ନ ଭିନ୍ନ ଆଉ। ଆଜ୍ଞା କଣ ମୁଁ ଠିକ୍ କହିଲ ନାଇଁ?
ହୁଁ -ହୁଁ ଠିକ୍ କହୁଚନ୍ତି ଆପଣ। ହୁଁ -କିନ୍ତୁ ତମେ ଯେ ସିକି ବାପଘର ଶାଶୁ ଘରେ ଶିକିଥିବ କାମ କଥା କହୁ ଚି-ଏଁ ଶିଷ୍ଟାଚାର ହଉ କି ସେ ଯଉ ସମ୍ମାନ ହଉ। କେମିତି କଣ୍ ଟାଇମ୍ ଟେବୁଲ୍ କେମିତି କଣ କରାଯାଏ ଯେତିକି ଶିକିଥିବ ମା ଠୁ ସେତିକି ତାର ଶାଶୁଠୁ ଶିକିବାକୁ ପଡେ।
ଦେଖନ୍ତୁ ଆମେ ବା ପଘରେ ଝିଅ ହସ ଖୁସି ତାର ଖେଳେ ତାର ଏତେ ଦାୟିତ୍ଵ କିଛି ନଥାଏ। ହେଲା ମା ସବୁବଳେ ତାଙ୍କ ଦାୟିତ୍ଵ ନେଇଥାନ୍ତି କିନ୍ତୁ ସେ ଶାଶୁ ଘରେ ଆମେ ଯେହେତୁ ବୋହୂ ହେଲୁ ଶାଢୀ -ପାଡି-ଶାଢୀ ପିନ୍ଧିବାକୁ ପଡୁଚି ମୁଣ୍ଡ ରେ ଓଢ଼ଣା ଦେବାକୁ ବି ପଡୁଚି ଚି-ଆଗ -ଆଗକାଳିଆ ରୀତିନୀତି ନେଇ ଚଳିବାକୁ ପଡୁଚି ତାଙ୍କ ସେବା କରିବା ତାଙ୍କୁ- ତାଙ୍କ କଥା ବୁଝିବା। ଖାଇବା ପିଇବା ଠୁ ଆରମ୍ଭ କରି ତାଙ୍କ ଘର କାମ କରିବା ତାଙ୍କ ଠାକୁର ସେଏ ଙ୍କୁ କାମ କରେ ତାଙ୍କ ମାନେ ଯେତିକ ସବୁ କାମ ଆମକୁ କରିବାକୁ ପଡୁଚି। ଯେହେତୁ ଆମ ଗୋଟେ ଗୃହିଣୀ। ଏଇଟା ହଉଚି ଆମ ଘରର ଇଏ ଆଉ ପରମ୍ପରା ଆଉ। ସେଥିପାଇଁ ଏଠି ବି କିଛି ବହୁତ୍ କିଛି ଶିଖିବାକୁ ମିଳୁଚି ବଡ ମାନଙ୍କୁ କେମିତି ସମ୍ମାନ କରନ୍ତି ଆଦର କରନ୍ତି ସେଠି ଆମେ ବିତିଲା ନା। ଝିଅ ପିଲାଙ୍କର କାତ୍ କେତେ ମାନେ ଇଏ ଥାଏ କି -ଆଉ କଣ କୁହନ୍ତୁ।
ଆଚ୍ଛା ଯାହାଉ ଆପଣଙ୍କ କଥା ହେଇ କେତେ ଗୁରେ ଟାଇମ୍ ଆମର ସମୟ-ସମୟ ବିତିଗଲାଣି ଆମେ ପୁଣି କେବେ କଥା ହବା। କଣ କହୁଚନ୍ତି ସଙ୍ଗିନୀ? ହଁ- ନାଇଁ ଟିକେ ଥଣ୍ଡା ହେଇଯାଇଚି।
ଆଉ କଣ ଔଷଧ ଖାଇଚନ୍ତି?
ଔଷଧ ହଁ ତୁଳସୀପତ୍ର ଅଦା ଛେଚି କି ପିଇଚି।
ହଁ ବହୁତ୍ ବଢିଆ ଜିନିଷଟି ଖାଇଚନ୍ତି ଆଉ ଧୀରେ ଧୀରେ କମିଯିବ ଆଉ। ଠିକ୍ ଅଛି ଆଉ ଆପଣଙ୍କ ସାଙ୍ଗେରେ କଥା ହେଇକି ଭଲ୍ ଲାଗିଲା।
ଆଚ୍ଛା ଠିକ୍ ଅଛି। ଧନ୍ୟବାଦ୍।
ହୁଁ